ଆଉ।
ହଁ କୁହନ୍ତୁ।
ଆ କଣ କରୁଚନ୍ତି?
କିଛି ନାଇଁ ଏଇ ଉଁ ଟିକେ ପଢୁଥିଲି।
ଅହ ଆଉ ଖାଇସାରିଲେଣି?
ଅ ନା ନା ଖାଇନି ଆଉ ଆପଣ ଖାଇସାରିଲେଣି?
ନା ନା, ଆଉ କଣ ପଢୁଥିଲେ?
କିଛି ନାଇଁ ଟିକେ ଏମତି ଷ୍ଟୋରି ବୁକ୍ ପଢୁଥିଲି।
ହଁ ଆପଣ ଏବେ କଣ ପଢ଼ୁଛନ୍ତି, ଏବେ ଆପଣ କଣ ପଢ଼ୁଛନ୍ତି ନା ଜବ୍ କରୁଛନ୍ତି?
ନାଇଁ ମୁଁ ଏବେ ଏଇ କୋଚିନ୍ ପ୍ରିପାରେସନ ହଉଛି। କମ୍ପିଟେଟିଭ କୋଚିଂ ପାଇଁ।
ଆଜ୍ଞା, କମ୍ପିଟେଟିଭ୍ କୋଚିଂ ପାଇଁ ମାନେ?
ମାନେ କମ୍ପେଟେଟିଭ୍ ପପ୍ରେପରେସନ ହଉଛି, କୋଚିଂ ଯାଉଛି।
ଓହୋ ହ ମୁଁ ଭାବିଲି କୋଚିଂ ପାଇଁ, ମୁଁ ଭାବିଲି କୋଚିଂରେ ପଢେଇବା ପାଇଁ।
ଏ ନାଇଁ ନାଇଁ ପ୍ରିପରେଶନ ହଉଛି। ନାଇଁ ଏମତି ଆମର ବ୍ୟାଙ୍କିଙ୍ଗ ପିଓ ର। ଏସବୁ ଯେତିକି ଗମେଣ୍ଟରେ ଜବ୍ ରିକ୍ୱିରେଡମେଣ୍ଟ ବେସିକ୍ ହଁ। ହଁ ହୁଁ ହୁଁ ହୁଁ ହୁଁ।
ମୋର ଜଣେ ଭାଇ ବି ପ୍ରିପେରେସନ୍ କରୁଥିଲେ, ସେ ତାଙ୍କର ଆଇ ବି ବି ଏସ୍ ଏ ଫୋ ହୋଇଗଲା। ଏ ଫୋ।
ଓହୋ କେବେ ହେଇଛି?
ଏ ବୋଧେ ଦୁହଜାର ଟ୍ୱେଣ୍ଟି ଟ୍ୱେଣ୍ଟି ଫୋର।
ଟ୍ୱେଣ୍ଟି ଟ୍ୱେଣ୍ଟି ଫୋର ରେ।
ହଁ, ସିଏ ସିଏ କାନାରା ସିଏ ବୋଧେ ସିଏ ବୋଧେ କାନାରା ବ୍ୟାଙ୍କ ନା କଣ? ଯିଏ ଏଗ୍ରିକଲଚର ଫିଲ୍ଡ ଅଫିସର, ଏଗ୍ରିକଲଚର ଫିଲ୍ଡ ଅଫିସର ଜାଣିବେ? ହଁ, ଆମର ସିଏ ଭାଇ ହେବେ। ତି, ଆମ ତଳ ଘରେ ଯିଏ ରହୁନାହାନ୍ତି ସିଏ ଆମ ଓନର୍ ହେବ ତ
ହୁଁ, ହୁଁ, ହୁଁ। ହୁଁ, ହୁଁ, ତା ତାଙ୍କ ପୁଅ, ହଁ, ହଁ। ହୁଁ, ହୁଁ, ତମେ ଏବେ କୋଉଠି ରହୁଛ? ଉଁ ହୁଁ, ଭୁବନେଶ୍ଵରରେ କଣ ପଢାପଢି କିଛି କରୁଛ ନା ଜବ୍?
ଅଁ ନାଇଁ, ନାଇଁ, ପଢାପଢି କରୁଛି ମୁଁ।
ହଁ, କଣ ପଢୁଛ?
ମୋର ଏବେ ଟ୍ବେଲ୍ଥ ସରିଲା, ଟ୍ବେଲ୍ଥ ସାଇନ୍ସ।
ସାଇନ୍ସ କୋଉଠି କରୁଥିଲ?
ଆଜ୍ଞା, ମୁଁ ବିଜେପିରେ ପଢୁଥିଲି।
ବିଜେପିରେ, ଅଁ ହଁ।
ଆଉ ତାପରେ ପ୍ଲସଟୁ ପରେ ଏବେ କଣ ଗ୍ରାଜୁଏସନ୍ ପାଇଁ ଆପ୍ଲାଏ କରି ଥିଲ ନାଇଁ କଣ?
ନା ଆଉ ସେ ପକେଇନି ମୁଁ ପ୍ଲସ୍ ଥ୍ରୀ ହେକା ପାଇଁ, ମୁଁ ଡ୍ରପ୍ ନେବି ତ ଗୋଟେ ବର୍ଷ।
କଣ ମାନେ ଅଲଗା କିଛି ପ୍ରିପାରେସନ୍ କରିବ ନା କୋଉଥିପାଇଁ ଡ୍ରପ୍ ନଉଛ?
ଆଜ୍ଞା, ସେଇ ସି ଓ ଇ ଟି ପାଇଁ ଆଉ ଓ ଇ ଓ ଟି ପାଇଁ।
ଓ ୟୁ ଇ ଟି ପାଇଁ ହଁ, ଆଚ୍ଛା, ଆଚ୍ଛା। ଯଦି ଡ୍ରପ୍ ମାନେ ତମେ ସେ ପ୍ଲସ୍ଟୁ ଟାଇମରେ ଟିକେ ପ୍ରିପେଆର କଲନି? କାରଣ ୱାନ ଇୟର
କରେଇଥିଲି ଯେ ମାନେ ମୁଁ ଲାଷ୍ଟ ବେଳକୁ କଲି। ସେ ମାନେ ପାଖାପାଖି ଦି ତିନି ମାସେ ବୋର୍ଡବେଳକୁ ମୁଁ ଖାଲି ବୋର୍ଡ ଉପରେ ଟିକେ ଭଲସେ ଫୋକସ କରିଥିଲି ତ ମୁଁ ଟିକେ ମାନେ କେହି ଟିକେ ଭଲସେ ଗାଇଡ କରିବାକୁ ନଥିଲେ ତ ଏବେ ସାର୍ ଗୋଟା ମାନେ ଚି ମାନେ ଭଲସେ ଚିହ୍ନା ହେଇଯାଇଛନ୍ତି ତ ସେମାନେ ସିଏ ଟିକେ ଗାଇଡ କରିଦଉଛନ୍ତି।
ଓହୋଃ, ଅଁ ହଁ, ଏବେ କଣ ମାନେ କୋଚିଂ ଯାଉ ଯାଉଛ ନା କେମିତି କଣ?
ନାଇଁ, ଏବେ କୋଚିଂ ନାଇଁ ମୁଁ ଅନଲାଇନରୁୁ ପଢ଼ୁଛି।
ଅନଲାଇନ୍, ଅନଲାଇନ୍ ପ୍ରିପାରେସନ ଅଁ ରହୁଛ? ଆର ଏକ୍ଜାମ କେବେ ଅଛି? ଏପ୍ରିଲ ରେ?
ହଁ।
ଓହଃ! ସେଇଟା କଣ ତମର ରାଙ୍କିଙ୍ଗ୍ ହିସାବରେ ହୁଏ?
ଆଜ୍ଞା, ଆଗ ସି ୟୁ ଇ ଟି ଏକ୍ଜାମ ଦବ ତାପରେ ଏ ସି ୟୁ ଇ ଟି ଏକ୍ଜାମ ଦେଲା ପରେ ଯେତେବେଳେ ରେଜଲ୍ଟ ଆସିବ ରେଜଲ୍ଟ ଆସିଲା ପରେ ସ୍କୋର୍ କାର୍ଡ଼ ଯେତେବେଳେ ରିଲିଜ ହବ ତମେ ସେତେବେଳେ ଆଇ ସି ଆର୍ କାଉନସେଲିଂ ପାଇଁ ଫର୍ମ ଫିଲ୍ଅପ୍ କରିବ ତାପରେ କାଉନସେଲିଂ ବି ଆସିବ ତମର ରା କାର୍ଡ଼ ଜେନେରେଟ ହବ ରାଙ୍କ ଜେନେରେଟ ହେଲା ପ ପରେ ତମେ ଯାଇକି କଲେଜରେ ଆପ୍ଲାଏ କରିବା ପାଇଁ ଏଲିଯିବୁଲ୍ ହେଇଯିବ।
ହଁ, ହଁ, କଲେଜ ଟା ତମେ ଚୁଜ୍ କରିବ ନା ରାଙ୍କ ହିସାବରେ ଚୁଜ୍ କରା ହୁଏ?
ମାନେ ଆମେ ଧରି ନିଅ ଆମର ଯଦି ଭଲ ରାଙ୍କ୍ ଆସିଲା ଦେନ୍ ଆମେ ଯଦି ଭଲ ଓ ୟୁଟି ଭୁବନେଶ୍ୱର ପକେଇଲେ ଦେନେ ଆସିବ ଆଉ ଯଦି ଖରାପ ଆ୍ୟାଙ୍ଗ ଅଛି ସେତ କୁ ମିଳିବ ହିଁ ନାଇଁ ଆଜ୍ଞା ସି ପ୍ରିଫରେନ୍ସ ମାନେ କଣ ନା ର୍ୟାଙ୍କ୍ ଟିକେ ଭ ଡିସାଇଡ଼୍ କର କଲେଜ୍ ଆଉ ସେଇଆ ଭାବିକି ଚାଲ। ଚାଲିବାକୁ ପଡ଼ିବ।
ଓହୋ ର୍ୟାଙ୍କ ହିସାବରେ ତମର କଲେଜ ବି ଡିସି ମାନେ ଡ଼ିସାଇଡ଼ ହ
ହଁ ଆଜ୍ଞା ଏଇଥିରେ ପୁଣି ପାଖାପାଖି ଅଲ ଇଣ୍ଡିଆ ର୍ୟାଙ୍କ ଥାଉଜେଣ୍ଡ ଭିତରେ ରହିବାକୁ ପଡ଼ିବ।
ଅଲ୍ ଇଣ୍ଡିଆର ମାନେ ଅଲ୍ ଇଣ୍ଡିଆ ଭିତରେ ଥାଉଜେଣ୍ଡ ଭିତରେ ରହିଲେ ହିଁ ତମକୁ ମାନେ ଭଲ କଲେଜ୍ ଭିତରେ ଆଡ଼ିମିସନ୍ ମିଳିବ।
ଆଜ୍ଞା।
ଆଉ ଯଦି ରାଙ୍ଗ ଭିତରେ ନରହିଲା ତାହେଲେ ଆପରେ ନେକ୍ସଟ ଉଁ କଣ ପ୍ରୋସେସ କରିବ?
ଏ ତାର ପୁଣି ବ୍ୟା କପ୍ କଲେଜ୍ ଗୁଡ଼ା ଅଛି ମାନେ ମାନେ ସ ସ୍ଫଟିକ ଜୁଏଣ୍ଟ କଲେଜ୍ ଗୁଡ଼ା ଅଛି ନା କଣ ଆଁ ଓ ସମ୍ବଲପୁରରେ ଅଛି ଗୋଟେ କଲେଜ୍ ଦେନ୍ ଅଛି ଗ ଗଞ୍ଜାମରେ ବୋଧେ ଗୋଟେ ଅଛି ଆଉ ଗୋଟେ ଅଛି କୁଆଡ଼େ ଆଉ ଗୋଟେ ଅଛି ଆଉ ଗୋଟେ ଅଛି ଏମିତି କୋଉ ଗୋଟେ ପ୍ରାଇମ୍ ଲୋକେସନ୍ ରେ ଅଛି ସେମିତି।
ଆଚ୍ଛା ଆର ମାନେ ପ୍ରାଇଭେଟ୍ କଲେଜ୍ କିଛି ନାହିଁ?
ଅଛି ସେଗୁଡ଼ା ବହୁତ୍ ଅଛିଯେ ସେଗୁଡା ବେଶୀ ଫିସ୍ ନେଇଯିବେ ପାଖା ପାଖି ଆଠ ନଅ ଲକ୍ଷ ପାଖ ପାଇଁ ସେ ଶିକ୍ଷା ଓ ଅନୁସନ୍ଧାନ ନାହି ଶୋଆ
ହଁ ହଁ ସୋଆ।
ସେଇଠି ମାନେ ବେଶୀ ପିଲା ପାଠ ପଢ଼ୁନାହାନ୍ତି ସେ ଖାଲି ମାନେ ଇଏ କରୁଚନ୍ତି ବାତରାମି।
ହୁଁ ହୁଁ ସେଇଠି ଯୋଉମାନଙ୍କର ମାନେ ରାଙ୍କ ହିସାବରେ ହେଇନଥାଏ ସେମାନେ ସେଠି ଆଡ଼ିମିସନ୍ ନେଇଥାନ୍ତି ଏମତି ନାଇଁ କି ସବୁ ଛୁଆ ମାନେ ବାତ୍ରା କରନ୍ତି କିଛିବି ଛୁଆ ଭଲ
ହଁ ହଁ ମାନେ ପ୍ରାୟ ଆଉ ମାନେ ଆଭରେଜଟା ଦେଖିବାକୁ ଗଲେ ସେମିତି ଆଉ।
ହଁ ଆଭ୍ରେଜଟା ଯଦି ତମେ ଦେଖିବ ତାହେଲେ କହିପାରିବଯେ ଉଁ ସେଠି ମାନେ ପଢ଼ା ହଉଚି କିନ୍ତୁ ପିଲା ସିନସିୟର ନାହାନ୍ତି।
ହଁ ମାନେ ନାଇଁ ପ୍ରାଇଭେଟ୍ ଯେହେତୁ ସେ ଭଲହିଁ ପଢ଼େଇବେ ନିହା ହୁଏ ମାନେ ଆଜ୍ଞା ସନ୍ତୋଷ କୁମାର ରାଉତ ଜାଣିଚନ୍ତି?
ହଁ ଉ ନାଁ।
ଏହାସ ସିଏ ସୋଆର ହେଲେ ଏ ପା ଏ ଏଚ୍ ଓ ଡି ଅଛନ୍ତି ଏଗ୍ରିକଲଚରଡ଼ି
ଆଚ୍ଛା ଆଚ୍ଛା ଆଚ୍ଛା।
ମୁଁ ତାଙ୍କ ସାଙ୍ଗରେ କଥା ହଉଥିଲିଯେ ସେ କହିଲେ ନାଇଁ ଏଇଠି ପଢ଼େନା ତୁ ଗଭର୍ଣ୍ଣମେଣ୍ଟରେ ହିଁ ପଢ଼େ। ଆଉ ସେମନା କଲେ କହିଲେ ମାନେ ଏଇଠି ପଢାରେ କିଛି ନାହିଁଯେ ସିଏ କଣ କହିବେନା କଣ କିଛି ପଢାହଉନି। ମାନେ ପିଲା ଟିକେ ପିଲା ଯେହେତୁ ଇଏ ଖରାପ୍ ସେଥିପାଇଁ ମାନେ ସେଇ ସଙ୍ଗତରେ ପଡ଼ିଗଲେ ଏପଟସେପଟ ହେଇଯିବ।
ହଁ ହଁ। ଓହୋ ହଁ ସେଇଟାବି ସତ କଥା କାରଣ ଏନଭାରମେଣ୍ଟ ଯଦି ଭଲ ନଥିବ ତାହେଲେ ତମେ ଭଲବି ଷ୍ଟଡି କରିପାରିବନି। ଆଉ ଗୋଟେ କ କଥା ହେଲା ଯେ ଯଦି ଏନଭାଇରମେଣ୍ଟ ବି ଖରାପ ଥିବ କି ପିଲା ଯଦି ଭଲ ନଥିବ। ଏନରମେଣ୍ଟ ବି ଭଲ ଥିଲେ ବି ପିଲା ଏନଭରମେଣ୍ଟକୁ ବି ଖରାପ କରିଦିଏ। ମାନେ ତ ପିଲା ଉପରେ ଡିପେଣ୍ଡ କରୁଛି ଯେ ପିଲା କୋଉ ଆଟମସଫିୟରରେ କେମିତି ରହିବ?
ହଁ ଆଜ୍ଞା। ଆପଣମାନେ ସେଇ ମାନେ ଆଇ ବି ପି ଏସ୍ ପି ହେ ଆଉ ଏସ୍ ବି ଆଇ ପିଓ ସେଗୁଡ଼ାକ କଣ?
ହ ଅ ହଁ ସେ ପାଖାପାଖି ପ୍ରାୟ ସବୁ ସେମ୍ ଥାଏ।
ଗୋଟେ ତାର ମାନେ ରେଗୁଲାର ଭେକେନ୍ସି ଅଛି ରେଗୁଲାର ଭେକେନ୍ସି
ରେଗୁଲାର ଭକେନ୍ସି ଆସିନି ଯୋଉ ମାନେ ସବୁଠି ସେମ ଭେକେନ୍ସି ନଥାଏ। ଉ ମାନେ ଯାହାର ଯୋଉଠି ଭକେନ୍ସି ବାହାରିଲା ସେଇ ହିସାବରେ ତାର ରିକିମେଣ୍ଟ ପ୍ରୋସେସଟା ବାହାରି
ଓହୋ ମାନେ ଧରିନିଅ ଗୋଟେ ବ୍ୟାଙ୍କର ରିକ୍ରୁଟମେଣ୍ଟ ହେଲା କି ଏସ୍ ବି ଆଇ ପିଓର ସିଏ ମାନେ ଆଜି ଆସିଲାଣି। ନୋଟିଫିକେସନ୍ ଆଉ ସେଇଟା କେବେ କେବେ ଏକ୍ଜାମ ହେବ ପୁଣି?
ସେଇଟା ଯାହାଲେ ବି ତ ମାସେ ରହିଯାଏ ମାସେ ପାଖାପାଖି ରହିଯାଏ। ତାର ଏକ୍ଜାମ ହବା ପାଇଁ ଆଉ ଏକ୍ଜାମ ତ ଖାଲି ଗୋଟେ ପ୍ରୋସେସ ହୁଏନି ନା ତାର ରିଟିନ ଅଛି ତାପରେ ଭାଇବା ଅଛି ଗ୍ରୁପ ମାନେ ଗ୍ରୁପ ଗ୍ରୁପଡି ଡିଷ୍କସନ ଭାଇବା ତାପରେ ଯାଇକି ତମର ଡକୁମେଣ୍ଟ ଭେରିଫିକେସନ। ମାନେ ତିନି ଚାରିଟା ପ୍ରୋସେସ୍ ଅଛି ମାନେ ମାସେ ଭିତରେ ତମର ଫାଷ୍ଟ ଯଦି ତମେ ଫାଷ୍ଟ ଆଟେଣ୍ଡଟା କ୍ଲିୟର କଲ ମାନେ ରିଟିନ ଟେଷ୍ଟ ଟା ତାହେଲେ ରଟିନ୍ ଟେଷ୍ଟ ର ଦିଟା ଅଛି ଗୋଟେ ଓମର ଅ ଆଉ ଗୋଟେ ତମର ଯେମିତି କିି ଅ ମାନେ କେମିତି ଲେଖନ୍ତି ଏ ସେ ଟାଇପ ର ଯୋଉଟା ଥାଏ। ଏମିତି ଦିଟା ଥାଏ ତ ବେଶକ ହଁ ଡେସକ୍ରାଇବ ସେଇଟା ରହିବ ତ ତମେ ଯଦି ଗୋଟେ କ୍ୱା କଲ ତାହଲେ ତମେ ନେକ୍ସଟ ଲେବଲକୁୁ ଯିବ ତ ଏମିତି ହେଇକି ତମର ପ୍ରୋସେସ ରହୁଛି।
ତାପରେ ମାସେ ଭିତରେ କେମିତି ପ୍ରିପରେସନ ଆପଣ କରିବେ?
କାର ତମେ ଆଗରୁ ତ ସେ ସବୁ ପ୍ରିପାରେସନ୍ ହେଉଥିବ ନା ତମେ ଯଦି ଯଉଁଥି ପାଇଁ ପ୍ରିପେୟାର ହେଉଛ। ସେଇଟା ତ ଷ୍ଟାର୍ଟିଂ ମାନେ ସାଙ୍ଗେ ସାଙ୍ଗେ ପ୍ରିପେୟାର ହବନିଁ ନା? ସେଥିପାଇଁ ତମେ କିଏ ବର୍ଷେ କିଏ ଛଅ ମାସ କିଏ ଦି ବର୍ଷ ଆଉ ଥରେ ତ ପ୍ରିପ୍ୟାର କରୁଛ ମାନେ ଫାଷ୍ଟ ଆଟେଣ୍ଟ ଟ ତମର କ୍ଲିୟର ହେଇଯିବ ବୋଲି। ସେଟା ବି କିଛି ମାନେ ନାହିଁ ତ ସେଟାରେ ବି ଟିକେ ଟାଇମ ଲାଗେ।
ଆପଣଙ୍କର କଣ ସେକେଣ୍ଡ ନା ଫାଷ୍ଟ ଆଟେମ୍ନେଣ୍ଟ କଣ ଆପଣ ଆପଣଙ୍କର ସେକେଣ୍ଡ ଆଟେମ୍ନେଣ୍ଟ।
ଏ ନାଇଁ ନାଇଁ ଏବେ ମୁଁ ସେକେଣ୍ଡ ଏମତି ନଥାଏ ଯେ ଫାଷ୍ଟ ଆଟେମଟ ଯଦି କ୍ଲିୟର କଲେ ଆଉଥରେ ବାହାରିଲି ତମେ ସେଇଟା ସେକ ଆଟେମଟ କରିବ। ତ ଏମତି ଉ ମାନେ ବାହାରିଲେ। କାହାର ଫାଷ୍ଟ ଆଟେମଟ ହେଲା ପରେ ସେକେଣ୍ଡ ଆଟେମ୍ନେଣ୍ଟ କଟିଯାଏ। ତ ଏଇ ଟାଇପ ର ମୁଁ ଥରେ ଦେଇି କିନ୍ତୁ ଫାଷ୍ଟ ଆଟେମ୍ଟା କ୍ଲିୟର ହେଇଥିଲା ସେକଣ୍ଡ ସେକେଣ୍ଡ ଟା ହେଇପାରିଲାନି। ତ ଏବେ ବାହାରିନି ସେଥିପାଇଁ ପ୍ରିପାରେସନ ଚାଲିଛି।
ଓହ ମାନେ ଆପଣ ଏଟା କୋଉଠି କୋଉଠି ନଉଛନ୍ତି କୋଚିଂ।
ଅ ଏଇଠି ବାନିକ ଆମର ଯୋଉ ଅଛି ସିଆରପିରେ।
କଣ ସିଆରପି ଆମ ଘର ସେଇ ସିଆରପି ଆମ ଘର ସେଇ ଏ ଶତାକ୍ଦିନ କ ଡ୍ରିଲ।
ହଁ ହଁ ହଁ ହଁ ହଁ ହଁ।
ସେଇଠି ଆମେ ରେଣ୍ଟରେ ରହୁ ଆପଣ କୋଉଠି ରହୁଛନ୍ତି? ତ ବାବା ସେଇ ବ୍ୟାଙ୍କରେ ଅଛନ୍ତି ପ୍ରାଇବେଟ।
ଓହୋ ପ୍ରାଇଭେଟ ବ୍ୟାଙ୍କରେ ଅଛି।
ଆଜ୍ଞା।
ହୁଁ ହୁଁ ଆଚ୍ଛା ତମେ କଣ ମାନେ ଟେନ୍ଥ ବି ଟେନ୍ଥ କୋଉଠି କରୁଥିଲ?
ଏ ଗମେଣ୍ଟ ସ୍କୁଲରେ।
ହଁ ହଁ ହଁ।
ମୋର ଓଡ଼ିଆ ମିଡ଼ିୟମ୍ ବା।
ଓଡ଼ିଆ।
ଆଜ୍ଞା ଓଡିଆ ମିଡିୟମ କଣ ଖରାପ କି?
ନା ନା ନା।
ଆପଣ କୋଉଠି ରହୁଛନ୍ତି ତାହେଲେ ଏବେ ଏଇ ଇଏରେ?
ହଁ ମୁଁ ସେଇ ମୁଁ ମାନେ ସିଆରପିରେ ହିଁ ରହୁଛି।
ଅହ ସେଇଠି ପାଖରେ ଆଉ ନା। ସେଇ କ୍ୟାଗ ଦେଖିଛନ୍ତି କ୍ୟାଗ ସେଇ ପାଖରେ ଥିବ।
ହଁ ହଁ ହଁ ହଁ ହଁ।
କ୍ୟାଗକୁ ମୋ ଦିଦି ଯାଏ ସେଇ ଯୋଉ କଣ କମ୍ପ୍ୟୁଟର କରି ପିଜିଡି ସିଏ କରି।
ଆଚ୍ଛା ଆଚ୍ଛା ଆଛା।
ସରିଗଲାଣିି ତାର ଏବେ।
ହଁ ହଁ ହଁ ହଁ ହଁ ହଁ ହଁ।
ଆପଣ କମ୍ପ୍ୟୁଟର କରିଛନ୍ତି ଯୋଉ ପିଜି ଡି ସିଏ।
ହଁ କମ୍ପ୍ୟୁଟର ମୁଁ ବି କରିଛି।
ଅହ।
ଆଉ ତମେ ଆ ସହିତ ଆଉ କିଛି ପ୍ରିପେୟାର ହଉଛ ନା କେବଳ ଏଇଥି ପାଇଁ ପ୍ରିପେୟାର ହଉଛ।
ମୁଁ ଦିଟା ଦିଟା ପାଇଁ ହଉଛି ଇଣ୍ଟି ଇ ଇଣ୍ଟିଗ୍ରେଟେଡ ବି ଇଡି ଜାଣିବେ ଇଣ୍ଟିଗ୍ରେଟେଡ ବି ଇ ଡି। ସେଥିପାଇଁ ବି ସେଥିପାଇଁ ବି।
ଆଚ୍ଛା। ଇଣ୍ଟିଗ୍ରେଟେ ବି ଇ ଡି ଆଉ ଏଇ ଆମର ନର୍ମାଲ ବି ଇ ଡି ଭିତରେ କଣ ଡିଫରେନ୍ସ ରହୁଛି।
ଏ ନର୍ମାଲ ଦେଖ
ଆଚ୍ଛା ଟିକେ ରୁହନ୍ତୁ ମୁଁ ଆପଣଙ୍କୁ ଆ ଆ ମୁଁ ଆପଣଙ୍କ ସହିତ ଟିକେ ପରେ କଥା ହଉଛି ଠିକ ଅଛି। ହଁ ହଁ ହୁଁ ଆ ପରେ ଆଉଥରେ କଲ କରିପାରିବ ହଁ।
ଶୁଭ ରାତ୍ରି।